ବନ୍ଧୁ କଣ ବନ୍ଧୁ ମୁଁ ଆପଣଙ୍କୁ କହିଲିଣି ଘଣ୍ଟାଏ ତଳେ ଫୋନ କରିବାକୁ କଣ ଏବେ କଲ୍ କରିଛ ଏବେ ମନ ପହିଲା।
ଆଜ୍ଞା ବର୍ଷା ଆମଟେ ବର୍ଷା ବିଜୁଳି ଘଡଘଡି। ଏ ମାନେ ଦଉଥିଲା ସମୟରେ ମୁଁ ଆପଣଙ୍କୁ କେମିତି ଫୋନ ଯୋଗାଯୋଗ କରିବି।
ନାଇଁ ଆପଣ ଆଡେ କ ଆମ ଆଡେ ବି ହଉଛି ମୁଁ କ ମାନେ ସବୁଆଡେ ହଉନି କି ଆପଣ ଖାଲି ତମ ଆଡେ କଣ ହଉଛି ଆମ ଆଡେ ବି ହଉଛି। ପନା ଫନି ହେଇ ହେଲାଣି କହ ଆଉ ଅସୁବିଧାର ସମ୍ମୁଖୀନ ହେଲାଣି ଆମେ
ଆଜ୍ଞା ଆଜ୍ଞା ତାହେଲେ ଆପଣ ମାନେ କିଛି ଏ ଦିଲିପ ବିଲିପ ଯାଇନି ତାହେଲେ
ନା ନା ଡେଲି ଫ୍ରି ଯାଇନି ଆଉ କଣ କରିବାକୁ ଗଲେ ମୁଁୋଟେ ଅସୁବିଧାରେ ପଡିଯାଇଛି
ଆଜ୍ଞା କହୁନାହାନ୍ତି କଣ ଅସୁବିଧା
ଏଇ କାଲି ଟେ ଯାଇଥିଲେ ମୋର ଯୋଉ ସୁନ ଗାଡି ଟା ଥିଲା ସୁନ ଘାଟ ତ ଟିକେ ଆସୁଥିଲି ପାଣି ଜାଗାରେ ବି ଟିକେ ପଡିଗଲି ସେ ଯଉ ସାଇକେଲ ର ସୁନାଗଡିର ସେ ଆମର ତା ବ୍ରେକ୍ ଏତେ ଛିଡିଗଲା
ଆଜ୍ଞା
ତାକୁ କ କରିବା କେମିତି କଣ ନେଇକି ଗଲେ କୋଉଠି କଣ ଆପଣ ବଜାରରେ ଅଛି କି ଗୋଟେ ଦୋକାନ
ଆଜ୍ଞା ହଁ ଆମ ବଜାରରେ ଅଛି ସେ ଜଣେ ବୃଦ୍ଧ ବ୍ୟକ୍ତି ଟେ କରୁଛି ସେ ଆଜ୍ଞା
ହଁ କହୁନ
ଆଜ୍ଞା ଶୁଣନ୍ତୁ ଆପଣ କିଛି ଶବ୍ଦ ଆଉ ମାନେ କିଛି ଶବ୍ଦ ଆଉଛି ଆପଣଙ୍କ ମୋବାଇଲ ମେ ହ
କଣ ଆସୁଛି କିଛି ନହିଁ ତ
ଆଜ୍ଞା ଫସ ଫସ ଫସ ଫସ ଫ ସବୁ ହଉଛି
ଗୋ ଦେେ କିଲ ଆଉ କିଛି ଆଉଛି କି
ନା ଆଜ୍ଞା ଠିକ ହେଇିଲା ମୁଁ କହୁଛି ଆମ ଗୋଟେ ବୃଦ୍ଧ ବ୍ୟକ୍ତି ଟେ କରୁଛି ଆପଣ ସୁନୁ ଗାଡିଟି ମାନେ ବ୍ରେକ୍ ଆପଣଙ୍କର ଛିଡି ଯାଇ ତ ଆପଣ ଯୋଉ ସାଇକେଲ କୁ ଯୋଉଟା
ଛିଡି ଯାଇଛି ଆଉ ତା ଯୋଉ ହଣ୍ଡଲ ଟା ଟିକେ ମାଡ ହେଇକି ପଙ୍କି ଯାଇଛି ସେମିତି ମୁର ଟିକେ ସମାଧାନ କଣଟା ହେଇପାରିଲ ବଟେ ଗୋଟା ବାଗେଇ ଫାଗେଇ କିଏ ସଜାଡିବେ ତ ଟିକେ କୁହନ୍ତୁ ଟିକେ ନେଇକି ଯିବି କାଲି କଣ କହୁଛ ମତେ
ଆଜ୍ଞା ତାହେଲେ ଆସନ୍ତୁ ଆମ ବଜାରରେ ଅଛି ଗୋଟେ ବୃଦ୍ଧ ବ୍ୟକ୍ତି ଟ ମୁଁ ଆମକୁ ଟିକେ ଆସ ମାନେ ଆମେ ତମକୁ ନେଇକି ଯିବୁ ସେ ଜାଗାକୁ ସେ ବଜାର ବାମ ପଟକୁ ସେ ଦୋକ ବୃଦ୍ଧ ବ୍ୟକ୍ତିର ହଁ ଦୋକାନଟି ଅଛି ବୁଝୁ ବୁଝିଲେ କି ବଧୁ
ହଁ ହଁ
ଆଜ୍ଞା ତାହେଲେ ଆସନ୍ତୁ ଆପଣ ସାଇକେଲ ଆଉ ମାନେ ସୁନୁ ଗାଡି ଆଉ ଆପଣ କିଛି ଆଉ କଣ କିଛି ସାଇକେଲ ମାନେ ସୁନୁଗଡ ରରେ ଦେଖିବ କଣ ଖରାପ କିମ୍ବା ଅସଜ ହେଇଛି ତାହେଲେ ଏକାଥରେ ବାଗେ ଦେଇକି ନେଇଯିବ ଆଉ ଆଉ କାହିଁକ ଆଜଞା
କରିନଥାନ୍ତି କଲ କଣ ପାଇଁ ଆପଣଙ୍କୁ ଯୋଗାଯୋଗ କଲି ଜାଣିଛ କାରଣ ଆମର ଏଇଠି ଏଇ ବାମ ବଜାରରେ ଗୋଟେ ଦୋକାନଟେ ଥିଲା ସେିଏ ଗୋଟେ ଲୋକ ଟିକେ କରୁଥିଲା ସେ ଲୋକଟି ପ୍ରାୟ ବର୍ଷ କି ବାର ଦିନ ହେଲେ ଆଉ କଣ କରୁନି କଣ ପାଇଁ କଣ ତାର ଅସୁବିଧା ହେଇଛି ସେଥିପାଇ ଟିକେ ମୁଁ ଆମ ଏରିଆ ଟିକେ ଗୋଟେ ଦୋକାନ ତ ସାଇକେଲ ଦୋକାନ ଆ ଶୁଣ ଟକୁ ଆମେ ଆଉ କଣ କରିବୁ ଆମେ ଆଉ କୁଆଡେ ଯାଇପାରୁନୁ ସେଇ ଯୋଉ କହିଲି ଆପଣଙ୍କ ବଜାର ଆମ ଏଇଠୁ ଟିକେ ପାଖ ହବ ଆପଣ ଟିକେ କହିଲେ ମୁଁ ଟିକେ ଯାଇ କାଲି ଟିକେ ସଜାଡି ଯାନ୍ତିି ବୁଝିପାରେ
ଆଜ୍ଞା ଶ ଶୁଣନ୍ତୁ ଆଜ୍ଞା ଆସନ୍ତୁ କି ଆପଣ ବଜାର କଆଡେ କହୁଛନ୍ତି ଆପଣ ଗୋଟେ ସୁନୁ ଗାଡି ଏ ସଜାଡଆ ଦୋକାନ ଅଛି ତାହେଲେ ମୁଁ ଭାବୁଛି ଆଜ୍ଞା ମୁଁ ସେଇଠି ଗୋଟେ ବ୍ୟବସାୟ ମାନେ ବାହାର କରିବି ଆଉ ଯେମତି ସୁନୁ ଗାଡି ସଜାଡେ ଆଉ ଆପଣ ମତେ ଟିକେ ସାହାଯ୍ୟ କରିବେ କେମିତି
ହଁ ଆପଣ ଆପଣଙ୍କ କର୍ନଟି ଆହୁରି ଭଲ ହବ ମୁଁ ତ ଅତି ସୁଲଭ ମୂଲ୍ୟରେ ଆପଣଙ୍କ ସହିତ ସଜାଡିବେ ଆପଣଙ୍କ ଦୋକାନରେ ମୁଁ ବି ଚାରି ଲୋକଙ୍କୁ କହିବି ଯେ ଆପଣଙ୍କୋକାନକୁ ଯାଇକି ସଜାଡିବେ ବୁଝିପାରେ କରନ୍ତୁ ବୁଝିପାରିଲେ ଏତିି କଣ ଆପଣ ଟିକେ ଆସିକି ଘର ବର ବୁଝନ୍ତୁ ଘର ନେଲା ପରେ ମୁଁ ଆପଣଙ୍କୁ ଭଲ ସୁଲଭ ମୂଲ୍ୟରେ ବି ଘର ଯୋଗେଇଦେବି ବୁଝିପାରିଲେ
ଆଜ୍ଞା ହଉଦ ଆଲେ ମୁ ଆଜ୍ଞା ମୁଁ ତାହେଲେ ଆପଣ କ ମ କତି କାଲି ଯାଇଁକି ଆପଣ ମତ୍ ତାରୁ ଘର ଅ ଅ
ଶୁଣୁ ଡୁଆକ୍ କାଲି ଆସନ୍ତୁନୁ କାଲି ପା ମୁଁ ଯିବି ଆପଣ ବଜାରକୁ ମୋର ବଉ ଶୂନ ଗାଡି ନେଇକି। ହେଣ୍ଡଲ ଟା ଆଉ ବ୍ରେକ୍ ଟା ଟିକେ ଧରୁନି ଆଉ ବ୍ରେକ୍ ଟା ଅନେଇଲେ ଗୋଡରେ ଏ ଅଟକଉଚି ସାଇକଲ ଟାକୁ ଯୋଉ ଶୂନ ଗାଡି କୁ ଆଉ କଣ କରିବି? ଏ କାଲି ଟିଏ ମତେ ସଜାଡି ଦେଲେ ଟିଏ ଭଲ ହୁଅନ୍ତା ଆଉ ମୁଁ ଟିକେ ଏବେ ଆସନ୍ ନ୍ତି। ଆମେ ସାଙ୍ଗ ହେଇ ବି ପଳେଇ ଆସନ୍ତୁ। ଆଉ କଣ କରିବା? ଆଉ ଗୋଟେ କଥା ଶୁଣ ଏବେ ତ ବୋଉ ମା ହେ ମଟର ଯାନ ହେଲା ଆଉମ ହମସ୍ତେ ପିଲାଟୁ ଛୁଆ ଆଙ୍କେ ମୋଟର ଯାନ ନଉଚନ୍ତିି। ଆମେ ବନ୍ଧୁ ଟିକେ ବୟସ ଫଇସ ହେଇଲାଣି। ଆଉ କଣ ମୋଟର ଯାନ ଚଢିବା ଏଇ ଶୂନ ଗାଡି ଆମ ପାଇଁ ଯାହା ଥିଲା ସେଇ ଆଜି ପାଇଁ ଆମେ ଭଲ ବୁଝିପାଇଲ
ଆଜ୍ଞା ଆଜ୍ଞା ନିଶ୍ଚୟ।
ନିଶ୍ଚୟ କିଏ ଯିବ ପୁଣି ତେଲ ଫେଲ ପକେଇବ ଏଠି ଆମର ଶୂନ ଗାଡି। ଆଉ ପେଡେଲ ମାଇଲେ ଗଡିଲା ଆଉ କଣ କରିବା? ଆପଣଙ୍କ ଶୂନ ଗାଡି? କିଛି ନାଇଁ କି ଆପଣଙ୍କ ମୋଟର ଗାଡି ଯାନ ଚଲଉଚନ୍ତି।
ନା ଆଜ୍ଞା ମୁଁ ଶୂନ ଗାଡି ଚଲଉଥିଲି ଆଜ୍ଞା ମୋ ଦେହ ଅସୁସ୍ଥରେ ମୁଁ ଏବେ କିଛି ବ ବଜାରକୁ ଯିବା ଆସିୟା କଲିନିି। ଆପଣ ବ୍ୟବସାୟୀ କରିବି ବେଲି ପଅର ଦିନ ଆପଣ ନିକଟସ୍ଥ ବଜାରକୁ ଯିବି ଆଉ। ଆପଣ ବି ଥିବେ ନା ସେଠି?
ହଁ ମୁଁ ତ ସେଠି ନିଶ୍ଚୟ ନିଶ୍ଚୟ ମୁଁ ସେଠି ହି ରହିଥିବି ବୁଝିପାଇଲେ।
ଆଜ୍ଞା।
ହେ ରହିଥିବି ଯାହା ହେଲେ ବି।
ଆଜ୍ଞା ତାହେଲେ ମୁଁ ଆପ୍ ଆଜ୍ଞା ତାହେଲେ ଆପଣ ମୁଁ ଯେତେବେଳେ ଯିବ୍ ଯିବାର ଥିବ
ହଁ।
ଆଜ୍ଞା ଶୁଣୁଚନ୍ତି ତ ଆ ମୁଁ ଆପଣଙ୍କୁ ଆଜ୍ଞା ଯୋଗାଯୋଗ କରିକି ଆପଣଙ୍କ ସହିତ ଯୋଗାଯୋଗ କରିକି ସେ ଯୋଉ ଉଁ ଯୋଉ ଘର ଟିକେ ଯିବି ଆପଣଙ୍କୁ କହିବି ସେ ଘର ଲୋକ ଭଡା କେତେ ଦେବେ ଆପଣ ଟିକେ ମୂଲ୍ୟ କଥା ବୁଝାବୁଝି କରିବେ ଯେହେତୁ ଆପଣଙ୍କର ବଜାର।
ଶୁଣନ୍ତୁ ବି କିଛି ଅସୁବିଧା ସମ୍ମୁଖୀନ ହେବେନି। ମୁଁ ତ ଆପଣଙ୍କ ଭାଇ ଭଳିଆ। ପାଖେରେ ଅଛି। ଆପଣଙ୍କୁ ସାହାଯ୍ୟ କରିବି ବୁଝିପାଇଲେ।
ଆଜ୍ଞା।
ମତେ ଟିକେ କାଲି ଟିକେ ଏତିକି ସାହାଯ୍ୟ କରନ୍ତୁ ସେଇ ଦୋକାନ ପାଖକୁ ଆମର ଠିକଣା ଟା ଦିଅନ୍ତୁ ମୁଁ ଯାଇ କାଲି ପହଞ୍ଚିଲା ପରେ ଆଉ ଆମ ସଜାଡ଼ଲା ପରେ ଆମେ ସାଙ୍ଗ ହେଇକି ଆସିବା ଆଉ ବୁଝିପାଇଲେ।
ଆଜ୍ଞା।
ଟିକେ ଭଲ ହୁଅନ୍ତା। କଣ କହୁଚ କାଲି ଟିକେ କରିଦେବେ?
ଆଜ୍ଞା ହଁ ନିଶ୍ଚୟ ମନି
ଆଚ୍ଛା ଅସତ କହିବେ ତାକୁ କରିଦେବେ। ଆପ ଆପଣଙ୍କ ଗାଁ ଲୋକ ନା ଆଖପଖ ଲୋକ ଯିଏ ଆମର ସଜାଡୁଚନ୍ତି ଯିଏ?
ଆଜ୍ଞା ଆମର ନିଜ ଗ୍ରାମ ଲୋକ।
ଓହୋ ଗ୍ରାମ ଲୋକ ଆଉ ତ ଏଇଟା ଯୋଉ ତିସ୍ ଶୁଣନ୍ତୁ ଏଇ ଯୋଉ ତେଲ ରେଟେ ହେଲାଣି ଦର ବୁଲିଲାଣି ଯେ ବ ମାନେ ଦରର ବଢିଲାଣି ଯେତେ ଆମେ ବା ଆମ ସେଇ ମଟର ଯାନ ଚଢପାରିବା। ଏଇ ଶୂନ ଗାଡି ହେଲେ ଟିକେ ଏଇ ବଜାର ଟିକେ ବୁଲୁ କି ଗାଁ ବୁଲୁ ଟିକେ ବିଲ ଆଡେ ଯା। ଏ ଟିକେ ଦୂର ଅଛି ତ ବିଲ ଆ ଦେଖା ଚାଙ୍କର ଏଇୟଆ କରୁଛି ଆଉ ସିଏ ଯଦି ଅସହଜ୍ୟ ହେଇଯିବ ଆଉଗ ମୁଁ ଚାଲିକି ଏତେ ଯାଇପାରିବି
ନା ଆଜ୍ଞା ଯେହେତୁ ଆପଣ ବୟସ ବି ଟିକେ ଗଢି ଗଲାଣି ଆପଣ ବୃଦ୍ଧ ହେବାକୁ ହେଲେଣି ଆପଣ ଦିଅ ସ୍ଵାସ୍ଥ୍ୟ ଟିକେ
ନାଇଁ ନାଇଁ ଏ ପନ୍ଦର ଦିନ ହବ ବହୁତ ମେ ପାତ୍ରରେ କାଶଟି ହଉଛି ଆଉ କଣ କରିବା ଆଉ ଯେତେ ମେଡି ସେ ମାନେ ଔଷଧ ଖାଇଲେ ବି ଆମର କମୁନି
ଆଜ୍ଞା
ଆ ଭାବୁଥିଲି ଆଜି ଟିକେ ଡାକ୍ତରଙ୍କ ପାଖକୁ ଯାଇଥାନ୍ତି ଆଉ କଣ କରିବି ଆମର ବର୍ଷା ତ ଛାଲେେ ସିନା ଟିକେ ଯିବି ଡାକ୍ତରଙ୍କ କତି ଏଇ ଦି ଜଣଙ୍କ ସହିତ ପରାମର୍ଶ କରିକି ତାଠୁ ଦ କି ତିନି ପାନ ଆଣିଥିଲି ସିଏ ବି ଶେଷ ହେଇଗଲାଣି
ଆଜ୍ଞା
ଆପଣ ମତେ କହିବେ କି କାଶ କେମିତି କମିବ
ଆଜ୍ଞା ଆଜ୍ଞା ଘର ହଇ ଉପକାର ଅଛି ଆପଣ କହିଁ ବେକାର ଔଷଧ ଖାଉଛନ୍ତି ଔଷଧ ଖାଇଲେ ମାନେ ଆପଣଙ୍କ ଦେହ ଯୋଉଟା ଖରାପ ଅଛି ସେଟା ଭଲ କରିଦବ ଆଉ ଯୋଉଟା ଭଲ ଅଛି ସେଟା ଖରାପ କରିଦବ ଯେମିତି କିି ଆପଣଙ୍କୁ ଥଣ୍ଡା ହେଇଛି, ଆପଣ ଔଷଧ ଟା ଖାଇଲେ, ଆପଣ ଭିତରେ କିଛି ଖରାପ ହଉଛି ଆପଣ କିଛି ଜାଣିପାରିବେ, ତାହେଲେ ଘରୋଇ ଉପକାର ଶୁଣନ୍ତୁ, ମୁଁ କହୁଛି ଆପଣଙ୍କୁ ଅଳପ ଟିକେ ପାଣି ନିଅନ୍ତୁ, ତାକୁ ଫୁଟେଇ ଦିଅନ୍ତୁ। ଆଉ ତା ମାନେ ଅଦା ନିଅନ୍ତୁ ବକେଟ ଏ ତାକୁ ସପଠି ଦେଇକି ଆପଣ ତା ଗୋ ମାନେ ସେଟା ପକେଇଦେବେ ପାଣି ରେ, ଗରମ ପାଣି ଫୁଟଥିବ ଆଉ ଟିକେ ଗୋଲମରିଚ ଗୁଣ୍ଡ ଆଉ ଆଉ ଲବଙ୍ଗ ଗୁଣ୍ଡ ପକେଇକି ମିଶେଇ ଛୋଟିଆ ଟେ ପକେଇବ ଯେମିତି ଅଳପ ମିଠା ଲାଗିବ, ଆପଣା ହଉଛି ନା ଯେମିତି କଢା ଟିକେ ଦରକାର ଆପଣ
ଓ ହଉ ଯୋଉ କାଡା କା ସେଇ କଥା ମ ମତେ କହୁଛନ୍ତି
ଆଜ୍ଞା, ଆଜ୍ଞା ନିଶ୍ଚୟ ସେଇ କଥା କହୁଛି।
ଆଡା ତ ଚେରମୁରି ବହୁତ ଆକାରରେ ପଡିଥାଏ ମୋ ପାଖରେ ଏଇନା ଚେରମୁରି କୋଉଠି ଆସିବ ଆପଣ ଯ ଟିକେ କୋଉଠି ଯୋଗାଇ ଦିଅନ୍ତେ ଟିକେ ଭଲ ହୁଅନ୍ତା ବୁଝିପାରିଲେ
ଆଜ୍ଞା, ନିଶ୍ଚୟ କାଲି ଆସିବେ ଯୋଉ ସୁଲୁବାଡି ସଜାଡିବାକୁ ମାନେ ଇଏ କରିବାକୁ, ବାଗେଇବାକୁ। ମୁଁ ତାହେଲେ ଆପଣ ବଜାର ରୁ କିଣି ଦେଇକି ମଧ୍ୟ ଦେଇଦେବି ଆଉ, ଆମର ତ, ଆମ ବଜାରରେ ଜଣେ ଭଲ ଚା କରୁଛନ୍ତି ସେଠିକି ବି ଆପଣଙ୍କୁ ନେଇଯିବି।
ନା, ନା ମତେ ଶୁଣନ୍ତୁ, ମତେ ଜଣେ ମୁଁ ଜାଣିନଥିଲି, ମତେ ଜଣେ କହୁଛି ଏ ଅଦାକୁ କଳରେ ଲୁଣରେ ମଡେଇ, କଳରେ ଜାକିକି ଶୋଇଲେ କାଳେ କାଶ ବି ଭଲ ହେଇଯାଇଥାଏ।
ଆଜ୍ଞା, ଆଜ୍ଞା, ଆଜ୍ଞା।।
ଆପଣ ଜାଣିଛନ୍ତି କି
ଆଜ୍ଞା, ମୋର ବା ଏଇ ଗତ ତିନି ଦିନ ହେଲା କାଶ ହଉଥିଲା ମୁଁ ବା ଜାକିକି ଆଜି ଭଲ ଟିକେ ଲାଗୁଛି
ଆପଣ ଔଷଧ ଖାଇଥିଲେ ନା ଏମିତି ଭଲ ହେଲା।
ଆଜ୍ଞା, ମୁଁ ଘରୋଇ ଉପକାର ମାନେ ଚେଷ୍ଟା କରେ କରିବାକୁ ନିଜେ ହାତରେ। ଆଉ ସେଇ ସେଇଥିପାଇଁ ମୋ ଦେହ ଟିକେ ଏବେ ସୁସ୍ଥ ଅଛି। ଘିଅ ଆଉ ମହୁ ପକେଇ କରିଥିଲି, ଯେମିତି କାଢାଟାଇ କାଢା ସେମିତି ଟିକେ ଆପଣ ଯଦି ଆପଣ କାଲି ଆସନ୍ତୁ, ମୁଁ ଘିଅ ମହୁ ଆପଣଙ୍କୁ ସବୁ ବଜାରରେ କିଣିଦେବି। ଆମ ବଜାର ରେ ତ ଅଛି।
ଶୁଣ, ଶୁଣ, ଶୁଣ, ଶୁଣ, ଶୁଣ, ମୁଁ କଣ କହୁଛୁ ବଜାରେ ସିନା ଅଛି, ମତେ ଟିକେ ଆପଣଙ୍କର ଅଚିହ୍ନା ହେଇକି ଏ ଭାଇ କି ଘର ପାଖ ଲୋକ, କି ଆର ଗାଁ ଲୋକ ତ ଆପଣଙ୍କର ସମ୍ପର୍କୀୟ ହେଇଥିଲୁ ମୁଁ କହୁଛି ଯେ ତା ତାଙ୍କୁ କହିକି ଟିକେ ସୁଲମ ପ୍ରଦାନ କରନ୍ତେ, ମୁଁ ଯାଇକି ଟିକେ ନେଇ ଆସନ୍ତି। ହଁ ହଁ ହୁଅନ୍ତାନି ଯଦି ମତେ ଟିକେ ସୁବିଧା ହେଲା, ଟିକେ କମ ରେଟ୍ ହେଲା ବା କମ ଦ ଦର, ମୁଁ ଯାଇକି ଅଧିକା ମାତ୍ରାରେ ଟିକେ ଆଣନ୍ତି ଘର ଲୋକ ଛୁଆ ଫୁଆ, କି ଥଣ୍ଡା, କାଶ ଫାସ, ଜର ହେଲେ ମୁଁ ତାଙ୍କୁ ଟିକେ ଫୁଟେଇକି ପାଣି ପକେଇ ଦିଅନ୍ତି, ସେ ଖଆନ୍ତି ବୁଝିପାରିଲେ।
ଆଜ୍ଞା, ତାହେଲେ ତାହେଲେ, ଆସନ୍ତୁ ଘିଅ ଆପଣ ଘିଅ ଆଉ ମହୁ କେତେ ନେବେ କୁହ କହିଲେ ଆଜ୍ଞା
ମ ମହୁ ମୋର ଦରକାର ଦୁଇଶହ ର ତିନିଶହ ଗ୍ରାମ ହେଲେ ଚଳିବ ଆଉ ଆ ଘିଅ ଗୋଟେ କି ଦି କେଜି ଦେଲେ କାରଣ ଏଇ ଟିକେ ବର୍ଷା ଦିନ ଆଇିଲା ଦେହ ସତେଜ ହବ ଖାଇଲେ ଖରା ଭଳି ଟା ଟିକେ ଗରମ ଭାତରେ ଗୋଳେଇି ଖାଇବେ କାରଣ ଭଲ ଲାଗେ ବିି ଖାଇବାକୁ ଆମକୁ ବୁଝିପାରିଲେ ଏବେ ଟିକେ ସରିଆ ସରିଆ ହେଲାଣି ଟିକେ ଯଦି ଆପଣ ଘରେ ଅଛି ନା ଆପଣ ବଜାରରୁ କିଣିକି ହଁ ଦେଶି ଠିିବା ଦରକାର ଏବେ ତ ଯୋଉ ଘିଅର ସବୁ ମିଶେଇ ଦଉଛନ୍ତି ଆମ ତ ଜାଣି ପାରୁନୁ ପୁଣି ଚଢା ମୂଲ୍ୟରେ ଆମକୁ ବିକୁଛନ୍ତି ଆମେ କଣ ଜାଣିଛୁ ନା କଉଟା କଣ ଦେଶିକି ଆମର ଅଲଗା କିଛି
ଆଜ୍ଞା
ବୁଝିପାରିଲେ
ଆଜ୍ଞା
ହଁ ଆପଣ ଯଦି ଭଲ ହୁଅନ୍ତା ଆଉ ଶୁଣନ୍ତୁ ଆପଣ ଅ ଯୋଉ କାଲି ମତେ ଟିକେ ସକାଳୁ ଯୋଗାଯୋଗ କରିବେ କାରଣ, ସକାଳୁ ମୁଁ ଆପଣଙ୍କୁ ଗୋଟେ ଜିନିଷ କହିବି ଆପଣ ରଖିଥିବେ ମୁଁ କାଲି ତମକୁ ସେ କଥା କହିବି, ଆଜି କହିଲେ ଆପଣ ଭୁଲି ଯାଉଛନ୍ତି ସବୁ କହିଲି ଶୁଣ, ଶୁଣ, ଶୁଣ
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା
କଣ ତମେ ଏତେ ବ୍ୟସ୍ତ କାହିଁ ହେଇଯାଉଛ
ହଉ ବଡ ଭାଇ ଭୁଲ ହେଇଗଲା ଆଜ୍ଞା
ଛଣ ବ ହୁଅ ନା ଆଉ ମତେ ଜମା ମାନେ ମୁଁ ଆଉ ଗୋଟେ ପଦ କଥା ଶୁଣନ୍ତୁ କାଲି ମୁଁ ଯୋଉ ଯିବି ତମେ ଏ ଏକୁଟିଆ ଆସିବ କାରଣ ତମେ ବି ଆମ ସାଙ୍ଗରେ ଆସ ଆମ ଘରକୁ କଣ କହୁଛ ନା ଆସିବନି ମୋ ସହିତ ଘରକୁ
ଆଜ୍ଞା ନିଶ୍ଚୟ ଯିବି ଆପଣ ବନ୍ଧୁ କହୁଛନ୍ତି ନ ଆପଣଙ୍କ କଥା ନ ମାନିଲେ ମୁଁ କଣ ଖୁସି ହେଇପାରିବି କି ଦୁଃଖ ହେବି ନା ଯାିନି ବନ୍ଧୁକ
ନାଇଁ ନାଇଁ ମୁଁ ଟିକେ କେତେ ଦିନ ହେଲା ଆସିନାହାନ୍ତି ନା ମୁଁ ସେଇ ଜାଗ ପାଇଁ କହୁଛି ମୁଁ ତମକୁ କାଇଁଁ ତମେ ତ କେତେବେଳୁ କଲ୍ ଗଲେ ତମେ ବ୍ୟସ୍ତ ଅତି ମାନେ ପୁରା ରହୁଛ ସମୟ ଟିକେ ଦେଲେ ସିନା ଟିକେ କଣ ହୁଅନ୍ତେ ଟିକେ ବସନ୍ତେ କଥା ହୁଅନ୍ତେ ଆମ ଟିକେ ଘରୁକୁ କାଲି ଆସ କଣ କହୁଛ
ଆଜ୍ଞା ଆଜ୍ଞା ନିଶ୍ଚୟ ଯିବି ଆପଣଙ୍କ ଘରକୁ ମଧ୍ୟ ଆପଣ ଗ୍ରାମକୁ କେତେ ଦିନ ହେଲା ବି ଯାଇନି